ଏଇଟେ ଶୋଇଥିଲି ଆଉ ଶୋଇଥିଲି କ ଏ ଶୋଇଥିଲି ତାପରେ ତ ତୋ ମେସେଜେ ଅଇଲା ଆଉ।
ଆଚ୍ଛା କଁ ଖାଇକି ଶୋଇଥିଲ? ମୁଁ ଏଇ ଖାଇକି ଆସିକି ବସିଚି ଆଉ କଣ କରମି। ତମେ କଁ ଖାଇଲ ଖରାବେଳେ?
କଁ ଖାଇଲା ଆଜି?
ଆଜି ହେଇଥିଲା ଆମର ଗରମ ଭାତ କିନ୍ତୁ ଆଜି କଁ ଇଚ୍ଛା ହେଲା ଟିକେ ମୌସୁମ ଦେଖିକି ଟିକେ ପଖାଳ ଖାଇବାକୁ ଇଚ୍ଛା ହେଲା।
ଆଚ୍ଛା।
ତ ପଖାଳ ବରିଚୁଡା, ମାଛ ଫ୍ରାଏ, ଆ ଆଲୁ ଚଟଣୀ ନା ତ ଆଲୁ ଚକୁଡ଼ା ଛୋଟ ନ
ଆଲୁ ଆଳୁ ଭର୍ତ୍ତା କୁହନ୍ତି ତାକୁ।
ହ୍ୟାଲୋ।
ତ ଆଉ କଁ ଖାଇଚୁ ଏତିକି?
ନା ବ ଚୂଡ଼ା ଆଳୁ ଚ କକୁଡା ମାଛ ଫ୍ରାଏ ଆଉ ଗୋଟେ ଯୋଉ ମିର ମାର ମିର ଏ ଯୋ ଏ ଶେଉଳ ଶେଉଳ ହୁଁ।
ଶେଉଳ
ଆଉ ଏ ଯୋଉ ଇଏ ହେଇଥିଲା କଣ କହିଲ ପିଆଜ ଲଙ୍କ କା ଲେମ୍ବୁ ଦଳା
ହୁଁ। ଯା ହଉ। ମୁଁ ଖାଇଛି ଏ ପଖାଳ।
ହୁଁ।
ହଁ।
ଆଜି ତମ ଆଇଁଷ ବାର ପା ବୁଧବାର।
ହଁ ଯେ କିନ୍ତୁ ଆଇଁସ ମୁଁ ଖାଇଏନି।
ଉହୁ ଭେଜିଟେରିୟାନ?
ହୁଁ।
ଟୋଟାଲ ଆଇଁଷ ଖାଅନା ନା?
ନାଇଁ ନାଇଁ ଏ କେତେବେଳେ କେମିତି ମାନେ ଆଜି ବାର ଯେ କିନ୍ତୁ ମୁଁ ଖାଇନି ଆଉ। ଯେ ହେଇନଥିଲା ନା ଘରେ?
ହୁଁ।
ଆମର ଆକ୍ଚୁଆଲି ସୋମବାର ଛାଡିକି ଆମର ସବୁଦିନ ହୁଏ। ବୁଝିଲେ କି?
ହୁଁ।
ହଁ ଆଉ କାଲି ହେଇଥିଲା ନା ତ ସେଠି ଆଜି ମନା କଲି କଲି ନା ଆଜି ଆଉ କରିବନି। ଏଇୟା ଆଉ। ତୁମେ ଶୁଅ କେତେବେଳେ ରାତିରେ?
ଉଁ ରାତିରେ ମୋର ଏଗାରଟା।
ଆଚ୍ଛା ଫୋନ ଦେଖିକି ଶୁଅ?
ହୁଁ।
ହଁ ତୁ ଯୋଉ ଫୋନ ମଡେଲ ଟା ଯ ଧରୁଛ ସେଇଟା କୋଉ କମ୍ପାନୀର?
ଭିବୋ ୱାଇ ଥାର୍ଟି ଫାଇଭ୍।
ଓହୋ ସେ କେତେ ପଡିଥିଲା? ବାଇଶ
ସେତେବେଳେ ଟାଇମ ରେ ପଡିଥିଲା ବାଇଶି ମାନେ ଲଞ୍ଚ ହେଲା ମୁଁ କିଣିଲି ହେଲା।
ଆଚ୍ଛା।
ତ ଏବେ ଆସିଯାଇ ଚଉଦ ଆଉ ଫୋନ୍ ଟାକୁ ତିନି ବର୍ଷ ହେଲାଣି।
ଅ ହଁ।
ତମର କୋଉ ଫୋନ ଧରୁଛ?
ମୁଁ ଧରୁଛି ରିଅଲମି। ରିଅଲମିର ମଡ଼େଲ୍ ହେଉଛି
ତମ ଘରେ ଟୋଟାଲ କେତେଟା ମୋବାଇଲ?
ଆମ ଘରେ ତିନଟା।
ହୁଁ।
ତିନିଟା ଫୋନ୍ ଆମ ଘରେ। ନାଇଁ ନାଇଁ ଗୋଟେ ଅଛି ଭିବୋ ଗୋଟେ ଅଛି ଓପୋ ଗୋଟେ ରିଅଲମି। ରିଅଲମିିଟା ହଉଚି ମୋର ଭିବୋଟା ହଉଚି ମାଙ୍କ ର ଆଉ ଓପୋଟା ହଉଚି ବାପାଙ୍କର।
ହୁଁ।
ମେନ୍ ହଉଚି କଁ ଜାଣିଚ ମେନ୍ ହଉଚି ରିଚାର୍ଜ କରିବା ପାଇଁ ସେଇଟା ହଉଚି ମାନେ ମୁଖ୍ୟ। ହୁଁ ଖାଲି ଫୋନ ଧଇଲେ କଣ ହବ ରିଚାର୍ଜଟା ହଉଚି ମୁଖ୍ଯ ନା ଆଉ।
ଆମ ଘରେ ମମି ହଁ ତାପରେ ମମିଙ୍କର ଅଛି ବାପାଙ୍କର ଅଛି ଭାଇ ଦି ଜଣଙ୍କର ଅଛି ମୋର ଅଛି। ମୋର ଭିବୋ ବାପାଙ୍କର ଭିବୋ ମମିର ରିଅଲମି ସାନ ଭାଇ ର ରିଅଲମି ବଡ ଭାଇ ର ଓପୋ।
ହଁ।
ହୁଁ ହୁଁ।
ନାଇଁ ମ ପୋ ଏ ଫୋନ୍ ଟା ପଡିଗଲା ନା ହାତରୁ।
ହୁଁ।
ଏ
ଆଉ କଁ ଏବେ କିଣା ସବୁଠି କଣ କେମିତି କରିବ ଖେଳିବ ନା କଣ?
ହଁ ଏ ଶୋଇଥିଲି ଜଷ୍ଟ ଆ-ନିଦ ଲାଗିଯାଇଥିଲା ତ ତମେ କଲ କଲ ତାପରେ ଉଠିଲି ଉଠିକି ଦେଖ୍ ପିଲା ବି ଫୋନ କରିଚନ୍ତି ଦି ତିନି ଜଣ ଫୋନ କରିଚନ୍ତି। ଦେଖିବା ସେ ଯାଇଚନ୍ତି ତ ସେ ପିସ୍ କୁ ଯାଇଚନ୍ତି ହେଲା ବନ୍ଧୁ।
ହୁଁ ତମେ କୋଉଠି ଖ ପଡିଆରେ ନା ବିଲରେ?
ନାଇଁ ନାଇଁ ବିଲ, ଦିଜାଗାରେ ଖେଳ ହୁଏ ଦିଜାଗାରେ ଖେଳ ହୁଏ କିନ୍ତୁ ତୁ ଆମର ଏଇ ବିଲଟା ପାଖ ନା, ତ ସେଇଠି ଯାଉ ଆଉ ହୁଁ।
ଆଉ ଚାଷ ଫାସ କର ନା?
ହୁଁ।
କରନି ନା?
ନା ଆଅଂର ନାଇଁ ବିଲ ନାଇଁ। ହୁଏ ଆମ ଘର୍ ପାଖେରେ ଘର୍ ପାଖରେ ଲୋକ କରନ୍ତି ଆଉ ମୁଁ ତାଙ୍କୁକୁ ବି ପଚାରେ। କଣ କଣ ସଉ ଲଗେଇଛ ସିଏ ସବୁ କୁହନ୍ତି।
ହୁଁ। ଚାଷ ଟାଇମ୍ ରେ ବହୁତ୍ ମଜା ଲାଗେ ନା ସେ ବର୍ଷା ହଉଥିବ ଉଁ ଟ୍ରାକ୍ଟର ହଳ କରୁଥିବ ରୁଆ ରୁଇ ହଉଥିବ ଏ ଯୋଉ ତଳା ପଡୁଥିବ ଆମର ତ କରନ୍ତିନି ଆମ ବଖରା ଦେଇ ଦେଇଛୁ ବିଲ ଗୁଡାକ ହେଲା ଯେତେବେଳେ କରିବେ ନା ମୁଁ ଯଏ ବିଲରେ ବୁଲେ ଆଠୁ ଆଣ୍ଠୁଏ ପାଣିରେ ମାନେ ସେ ମାନେ ଗୋଟେ ଥାଏ ସେ ମାନେ ସେତେବେଳେ ଟାଇମ୍ ଟା ବହୁତ୍ ଭଲ୍ ଲାଗେ। ଆମ ଘର ଲା୍ଷ୍ଟ ଆମ ଗାଁରେ ଆମ ଲାଷ୍ଟରେ ଆମ ଘର। ତାପରେ ପୁରା ବିଲ ହିଁ ବିଲ, ଯେତେଳେ ଜାଷ ହୁଏ ବର୍ଷା ହେଇ ଥୁବ ଟ୍ରାକଟର ହଳ କରୁଥୁବ ଉଁହୁଁ ସବୁ ରୁଆ ରୁଇ ସବୁ ଲୋକ ବିଲରେ ଥିବେ, ସେ ମୌସମଟା ବି ମସ୍ତ୍ ଲାଗେ ବୁଲିଆକୁ ମସ୍ତ୍ ଲାଗେ ସେ ଟାଇମ୍ ରେ।
ହଁ।
ହୁଁ ହୁଁ।
ହଁ ସି ସେ ଟାଇମ୍ ତ ପୁରା ଅଲଗା ପ୍ରକାର ପୁରା ଯେତେବେଳେ ଏ ମଜା ଆସିଯାଏ ସେ ଟାମ୍ ରେ ଫାଷ୍ଟ ଫାଷ୍ଟ ବର୍ଷା ନାଁ ତ ସେଇ ଟାଇମ୍ ରେ ମଜା ଆସେ। ଆଉ ପ୍ଲାନିଂ କଁ ତମର ରଜରେ କୁଆଡେ ଯାଉଚ?
ରଜରେ ତ ପ୍ଲାନ୍ ହେଇନି ଆ ଉହୁଁ ପ୍ଲାନ୍ ହେଇନି ଦେଖିବା ରଜ ଆସୁ କୁଆଡେ ଗୋଟେ ଯିବା ଆଉ।
ଆଚ୍ଛା।
ଉଁ ଦେଖିଆ ସେଇ ଭିତରକନିକା ଫିତରକନିକା ପଲେଇବା ବୁଲିବାଲି ଆସିବ।
ହୁଁ।
ହୁଁ ହୁଁ ହୁଁ।
ସେଠି କଁ କୁମ୍ଭୀର ଅଛନ୍ତି ନାଁ ଭିତରକନିକାରେ। କେନ୍ଦ୍ରାପଡା ଲାଇନ୍ ନାଁ।
ହୁଁ। ଭିତରକଣିକା ରତ୍ନଗିରି।
ମୁଁ କଇନି ବୁଲିଆକୁ ପସନ୍ଦ ଲାଗେ ନାଇଁ।
ହୁଁ ମୋତେ ମୋର ଭୋଉତ୍ ଇଚ୍ଛା ସଦୁଆ ସଆଡେ ସବୁ ବେଳେ ବୁଲିଆକୁ ନୂଆ ନୂଆ ଜାଗାକୁ।
ହୁଁ।
ମୋର ଗୋଟେ ଇଛା ନୂଆ ନୂଆ ଜାଗାକୁ ଆଉ ଫଟୋ ପୁରା ଫଟୋ ଉଠେଇଆକୁ ମୋର ଶୋପ୍। ନୂଆ ନୂଆ କପଡାରେ ମୋର ତିନ୍ ଟା ମତେ ଭଲ୍ ଲାଗେ ନୂଆ ନୂଆ ଜାଗା ବୁଲିଆକୁ। ନୂଆ ନୂଆ କପଡ଼ା ପିନ୍ଧିଆକୁ, ଫଟୋ ଉଠେଇବାକୁ ଆଉ ଭଲ ଭଲ ଖାଇଆକୁ, ବୁଲିଆକୁ।
ଆଚ୍ଛା।
ହୁଁ ହୁଁ ହୁଁ।
ଏବେ ତମେ କଣ କରୁଚ କଁ?
ମୋର ପ୍ଲସ୍ ଥ୍ରୀ।
ଚାଲଚି।
କରୁଛି ଏବେ ହଁ।
ଓହୋ। ହଉ
ହଁ ହଁ।
ଏ କଲେଜ୍ ଟା ବି ବନ୍ଦ ମୋର ଅଲରେଡି ସରିଗଲାଣି ହଁ।
ଉ ହୁଁ। ଇସ୍କୁଲ୍ ଟାଇମ୍ ଟା ନାଁ ସବୁଠୁ ବେଟର୍ ଦିନ ଇସ୍କୁଲ୍ ଟାଉନ୍ ଇସ୍କୁଲ୍ ଟାଇମ୍ ଇଟା ସବୁ ସବୁଠୁ ଭଲ।
ଅଁ
ସେ ଯୋଉ ଖେଳା କୁଦ ଧମା କୁସ୍ତି ହୁଅନ୍ତି।
ହୁଁ ହୁଁ ହୁଁ। ଆହାଁ ହଁ ଆଉ କୋଉଠି କଲେଜ୍ ରେ ବି ନାହିଁ।
ତମକି ଏଁ-ଖାଦ୍ୟ ବନେଇ ପାରିବ ନାଁ ଖାଇବାର?
ହଁ ମୁଁ ତ ଧୁମ୍ ବନେଇଚି ମୁଁ ଯେତେବେଳ ଥିଲି ପେଷ୍ଟ ରେ ଯେତେଏ ଳେ ଗୋଟେ ଅଲଗା କଂପାନୀରେ ଜଏନ୍ ହେଇଥିଲି ତ ସେ ଟାଇମ୍ ରେ ମୁଁ ସେଇଠି ଶି ଇଥିଲି ଏବେ ବି ମୁଁ ଜାଣିଚି ବିରିୟାନୀ ଫିରିୟାନୀ ବି ମୁଁ କରିଦେବି।
ହୁଁ ବିରିୟାନୀ ର କେମିତି କଣ ହୁଏ କହିଲା ଟିକେ?
ଆକ୍ଚୁଆଲି ଯୋଉ ଏ ତାର ଅଛି ପ୍ରୋସେସ ମାନେ ଏଇ ଯୋଉ ରଜ ଆସୁଛି ସେଇଥିରେ ପିଲା କହୁଛନ୍ତି ଆ ବିରିୟାନୀ କରିବା ବୋଲି।
ହଁ କେମିତି କଣ କରିବ କହୁନା ଟିକେ ଶୁଣିବା ଶିଖିବା।
ଅଛି ତାର ପ୍ରୋସେସ ଅଛି ଅଲଗା।
ଆଗେ ଚାଉଳ ଧୋଇ ଦବ ଧୋଇକି ଭି ଭେଦେଇ ରଖିଦବ
ଆରେ ସିଏ ପ୍ରୋସେସ କହିଲେ କଣ ଏଇ ଅଛି ବିଭିନ୍ନ ଇଏ ଆଉ ଘରେ ସବୁ କଣ କରୁଛନ୍ତି କୁହ।
ଖାଇକି ଟିକେ ଗଡପଡ୍ ହଉଛନ୍ତି ଆଉ।
ଓହୋ ତୁମେ ଶୋଇନା।
ହୁଁ
ମୁଁ କହିଲି ତୁମେ ତ କାହି ଗଡ଼ବଡ଼ ହଉ
ଆଁ ର ଖାଇବା ପୂର୍ବରୁ ଗଡପଡ ହେଇଯାଇଥିଲି।
ଆଛା ନିଦ ଆସୁନି ଆଉ।
ହୁଁ
ଆଉ ଘରେ କିଛି ଯୋଉ ମାନେ ଶୁଆ ହଉ କିମ୍ବା ଯେକୌଣସି ପକ୍ଷୀ ପାଳିଛ ରକ ରଖିଛ ହଁ
ଥେଲାମ
ଆଉ କଣ କୁହ ମୁଁ କହିଲି ଘରେ କୁକୁଡା ହେଉ ଆମର ଯୋଉ ଶୁଆ ଶୁଆ ଜାଣିଛ ନା।
ଭାଇ ହଁ ହଁ ହଁ ତିନ ଲାଗଦଶ ହଜାର
କିଛି ରଖିଛ କି ଘରେ
ନା ନା ଶୁଆ ନୁହଁ ଆମେ ପାଳିଛୁ ଗୋରୁ। କୁକୁଡା ହଁ ହ ଛେଳି
ତୁମର ଆଗକୁ ପ୍ଲାନିଂ କଣ ଅଛି ମାନେ ପଢା ପଢି କରିବା ସତ୍ତ୍ୱେ ମାନେ ତା ପଢା ସରିଗଲା ପରେ କଣ କରିବାର ଅଛି ଆଗକୁ
ହ ହ କ ଯୋଉ କଲେଜ ଯାଉଛି କଲେଜ ସରିଗଲେ ହାୟାର ଷ୍ଟଡି କରିବି।
ହାୟର ଷ୍ଟଡି ପରେ କୋଉ କମ୍ପାନୀ ଫମ୍ପାନୀରେ ରହିବି।
ଆଚ୍ଛା ଏଇଟା ହଉଛି ଲକ୍ଷ୍ୟ ନା କି
ହୁଁ ହୁଁ ହୁଁ
ହୁଁ
ହି
ଆଉ ସବୁ ଘରେ ଦେହପା ଭଲ ଅଛି ନା।
ହୁଁ ଆଉ କଣ କହୁଛ ଭାଇ।
ମୁଁ କହିଲି ଦେହପା ସମସ୍ତଙ୍କର ଭଲ ଅଛି ତ।
ତମ ଘରେ ସବୁ କଣ କରୁଛନ୍ତି?
ଆମ ଘରେ ବି ସବୁ ରେଷ୍ଟ ନେଉଛନ୍ତି।
ହୁଁ।
ସେ ଆକଚୁଆଲି ଗରମ ଟା ହଉଛି ନା। ମାନେ ପ୍ରଚୁର ମାତ୍ରାରେ ଗରମ ହଉଛି। ମାନେ ସକାଳେ ଯେତିକି ହଉନଥିଲା ଏବେ ଅଧିକ ଲାଗୁଛି ଗରମ।
ହଁ ସେତ ତ ଠିକ କହିଲ। ଆମ ଇଆଡ଼େ ଟାଉଁଲିଆ ପାଗ ହେଇଛି। କି ଗରମ ଲାଗୁନି।
ଆକଚୁଆଲି ଆମ ଆଡେ କାଉଁଳିଆ ପାଗ ସତ। କିନ୍ତୁ ଗରମ ଗୁଳୁ ଗୁଳି ହଉଛି ମାନେ ମାତ୍ରାଧିକ। ଆଜି ବର୍ଷା ହେଲେ ଭଲ ହୁଅନ୍ତା।
ଓହୋ ଆମ ଇଆଡେ ଫାଙ୍କା ଜାଗା ତ, ଆମ ଇଆଡେ ଗରମ ହଉନି ଏତେ।
ଆଚ୍ଛା, ପବନ ହଉଛି ପବନ ଦଉଥିବ ଆଉ।
ପ ପୁରା ପବନ ଦଉଛି ପା।
ତ ଆମ ଘର ସ
ଆମ ଆଡ଼େ
ଅଛି। ସେ ରାଣୀ ପବନ ଲାଗିଲା ବେଳେ ଆଉ କିଛି ଜଣା ପଡୁନି। ହୁଁ।
ହଁ।
ହୁଁ ହୁଁ।
ହଁ ମ ଗରମ ଦିନ ତ ଗରମ ହବ ଆଉ।
ସବୁ ଦିନକୁ ସହିବାକୁ ପଡିବ ଭାଇ। ଖରା ଦିନରେ ଗରମ ହବ। ଶୀତ ଦିନରେ ଶୀତ ହବ। ବର୍ଷା ଦିନରେ ବର୍ଷା ହବ।
କହିବା କଥା ର, କହିବା କଥା ହଉଛି ଆ ମାନେ ପୂର୍ବ